ହ୍ୟାଲୋ।
ହ୍ୟାଲୋ ହଁ ଭାଇ ନମସ୍
ନମସ୍କାରେ।
ହଁ ଆଉ କଣ କରୁଥିଲ କି?
ଏଜେ ପାଗଟା ଟିକେ ଦେଇଚି କାଅଁଳିଆ କାଅଁଳିଆ।
ହୁଁ ବିଜୁଳି ବି ଘଡ ଘଡକୁଚି।
ହଁ ସେନ୍ତି ଘଡଘଡ ଘଡଘଡ ହଉଛି ପାଗଟା ଭଲ ଦେଇଛି ତ କ୍ରିକେଟ ଖେଳିବାକୁ ଦେଖିବା କଣ ହଉଛି ଯଦି ବର୍ଷା ପକେଇଦେଲା ତ ସ ପକେଇଲା କାଲି ସେମିତି ଆ ଠିକ ଟାଇମରେ ବର୍ଷାଟା ପକେଇଲା ଆଉ କ୍ରିକେଟ ଖେଳି ହେଲାନି ଆଉ।
ଆଜି ଖେଳ ହବ ନା ନାଇଁ ମୁଁ ଯିବି, ବାହାରିଲିଣି।
ଦେଖିବା କଣ ହଉଛି ତ ପାଗଟା ଦେଇଛି ଭଲ ପୁରା ଖେଳିଆକୁ ପୁରା ପ ପାଗ ପୁରା ବ ବଢିଆ ପାଗ। ପୁରା ପରଫେକ୍ଟ ପାଗ କିନ୍ତୁ କୋଉଠି ଯଦି ବର୍ଷା ଥରେ ପକେଇଲେ ସଇଲା ଖେଳ ପାାଗ ଆଉ।
ଶେଷ ଆଉ ଯିବ ହେରି ସବୁ ପିଚି ପିଚ୍ ଫିଚ୍ ସବୁ ପାଣି ହେଇଯିବ। ହୁଁ ପାଣି ଫାଣି ହେଇଯିବ ପୁରା ପିଚ୍।
ଯୋଉ ପାଞ୍ଚ ଦଶ ମିନିଟରେ ପାଣି ପିଚ୍ ରେ ପାଣି ଟିକେ ଲାଗିଗଲେ
ସଇଲା ତ ଆଉ କରକ ବଲରେ ତ ଏରା ସେମତି ହବ ଆଉ। ଆଉ କଣ କରିବା?
ଏମତି ତ ଶଳା ପାଗଟା ଚେଞ୍ଜ କରିଦଉଛି କଣ କରିବୁ ପାଗଟା ବଢିଆ ଦେଇଛି।
ଦିନଟାଙ୍କ ମେଘ ପକେଇବନି। ଦିନଟାଙ୍କ ପକେଇବନି ଠିକ୍ ଏଇ ସା ସାଢେ ତିନିଟାରୁ ଆରମ୍ଭ କରିବ ନ ହେନେ ଚାର
ଚାରିଟା ଚାରଟା ହଁ ଖେଳ ଟାଇମରେ ଠିକ୍ ବର୍ଷା ଟା କୁରକୁୁର କରିବ ନହେନେ କିଛି ନାଇଁ।
ଆଉ ନ ହେନେ ନାହିଁ ସେମିତି କିଛି ଇଏ ନାହିଁ।
ଲାଗୁନି କାହିଁ ବର୍ଷା ଟା ହେଲା ଭଳିଆମ।
ନାମ ଏଟା ପୁରା କଟିଗଲାଣି।
କଟିଗଲାଣି ମେଘ କାଇଁ ଉପରେ ବାଦଲ ଏତେ ନାହିଁ, ସେଇ ବାଦଲରେ ଲାଗୁନି କାଇଁ ବର୍ଷା ହେଲା ଭଳିଆ।
ହଁ।
ଦେଖିଆ କଣ ହଉଚି ନହେଲେ ତ ମଜା ଲାଗନ୍ତା ଯେ
ଜଳବାୟୁ କଥା କଣ କହିହବ?
ଇଆଡ଼େ ତ ପୁଣି ଇଆଡେ ପଛ ଆଡେ ଗୁଡୁ ଗୁଡ କରୁଚି।
ସେ ହଁ, ପ୍ରା ପ୍ରକୃତି ଯେତେବେଳେ ଖେଳ ଖେଳ କରିବ ଖେଳିବ ପ୍ରକୃତି
ତା ଖେଳ ଆଉ ତା ଆଗରେ
ନା ମଣିଷ ବି ସେ କିଛି କରିପାରୁନି।
ଛି ହଁବା କିଏ ତ କିଛି ନାହିଁ, ପ୍ରକୃତି ଆଗରେ ଆମେ କଣ?
କେତେ ସୁନାମୀ ବଢି ଇଏ ୟାଗ ଆଗରେ କିଛି କରିପାରିବନି, କେବଳ ସମାଧାନ ଯଦି ବାହାର କରି ପାରିବ, ମାନେ ତାକୁ ବଞ୍ଚିବା ପାଇଁ ଉପାୟ କିଛି ବାହାର କରିପାରିବନି।
ଉଣେଇଶହ ଅନେଶତରେ କି ବାତ୍ୟା?
ସେ ଯଦି ଏଇନା ଗୋଟେ ଆମର ଆ ଆଉଛିକିନା ସମୁ ଦ୍ର ଯଦି ବଞ୍ଚିବା ପାଇଁ ଚେଷ୍ଟା କରିପାରିବ, କିନ୍ତୁ ତାର ପ୍ରକୃତ ରୂପରେ ବାହାର କରିପା ରିବନି ତାର, ମାନେ ବଞ୍ଚିଯିବୁ ଆମେ ଆଇଲେ ମାନେ ଭୂମିକମ୍ପ କି ଇଏ କିଛିଟା ତାର ବାହାର କରୁଚି ହୁଁ। କିନ୍ତୁ ମଣିଷ ଚାହିଁଲେ ସବୁ ହିଁ ହେଇପାରିବ।
ହୁଁ ମଣିଷ ତ ତ ସବୁ ସମ୍ଭବ। ହୁଁ।
ଆଉ କ୍ରିକେଟ ଖେଳ କେମିତି କଣ ଚାଲିଚି?
ଚାଲିଚି ସେମିତି ତୁ ଖେଲୁଚୁ ଟିକେ ଇଆଡେ ସିଆଡେ ମନ ଦଉଛୁ କ୍ରିକେଟ ଟା ଖେଳିବୁ ଗୋଟେ ପୁରା ମନ ଦେଇ ଖେଳୁ ଥିଲେ ସିନା କ୍ରିକେଟ ଖେଳିବୁ।
ଆ ଡର କଣ ଡର ଟା ଯଦି ତୁ ମଣିଷ ହେଇକି ଯୋଉ ଡରଟାକୁ ରଖିବୁ ଆଉ ତାହେଲେ ତୁ କଣ ଆଗକୁ ବଢିବୁ। ତ ଡର କଣ ଆମକୁ କଣ ଡର ଲାଗୁନଥିଲା କି। ଏ ଦି ଚାରି ଦିନ ଲାଗି ଲାଗି ଡର ଲାଗିବ ହାତରେ ଦି ଚାରିଟା ପଶିଲାଠୁ ସରିଲା। ଡର କଣ? ତ ବଲ୍କକୁଏଇ ଆଇନା ଗୋଇଠା ମାରୁିବୁ ଅବଶ୍ୟ ଗୋଡରେ କାତିବ ହାତ ଗୋଡ ଇଡେ ସିଆଡ ବାକିଗଲେ ଟିକେ କାଟିବ।
ହୁଁ।
ଆ ତ ହାତ ଏଡେ ଏଡେ ଗୋଡ ଏଡେ ଆଖି ଏଡେ ଏଡେ ସବୁ ଅଛି। ତ ଡରିିବ। କଣ ବଲ ତ ଦେଖିବ ଧରିବ ଆଉ କ୍ରିକେଟ୍ ଟା ଖେଳୁ ଯେତୁ ଉ ବ୍ୟାଟିଂ କଲା ବଳୁ ବାଇଆ ବାତୁଳିଆ ଭଳି ହଉଚୁ। ଖାଲି ବଲଟା ଦେଖେ ପୁରା ଠିଆ ହବୁ ଷ୍ଟଣ୍ଡିଙ୍ଗ ରେ ଠିଆ ହେଲୁ ବଲ ଦେଖିଲୁ ଗୋଟେ ଗୋଟେ ଚଲେଇବୁ ତତେ ସବୁ କି ଛକ ରକା ହବ କି?
ହୁଁ।
ସବୁ ହବନି ଦେଖିବୁୁ ପୁରା ଧର୍ଯ୍ୟ ରିବାକୁ ପଡିବ ନା ତତେ ଓପନିଂ ଛଡିଲେ ତୁ ବାଇ ଅତୁ ଭଳିଆ ଏମତି ଖେଳିଲେ କଣ ହବ। ଦେଖୁଛୁ, ଗୋଟେ ପଟ ଧର ଯଦି କିଏ ବାଡିଆ ଆଉଛି। ତୁ ସେପଟୁ ଆମର କଣ ଜାଗିକି ସିଙ୍ଗିଲ କାଟିଦବୁ। ଆଗ୍
ମୁଁ ତ ସେଇଆ, ସେଇଆ ମୁଁ ତ କଲି। ମୁଁ ତ ସେଇଆ କଲେ କହୁଛନ୍ତି ତୋର ବା
କୁଆଡେ ତୁ ବ୍ୟାଟ ଶୁଣୁ, ଯଦି ବ୍ୟାଟ ତୁ ଛଅଟା ବଲ ଯଦି ତୁ ବ୍ୟାଟ୍ ରେ ବଜେଇଲୁ, ବୋଲର ତା ପର ଓଭରଟା ପକେଇ ପାରିବନି ଜାଣିଚୁ।
ହୁଁ ହୁଁ।
ଯୋ ଛଅ ଟାଙ୍କ ଖାଲି ତୁ ଯଦି ଡିଫେନ୍ସ କରିବୁ ତୁ ଵ୍ୟାଟରେ ଖାଲି ବଜେଇକି ସେଇଠି ସେଇଠି ରଖ ତୋ ଗୋଡ ପାଖରେ ରଖିଲେ ତୋତେ କହି ତା ପର ବଲରେ ସେଇ ବୋଲରଟା ଆଇଲେ ସିଏ ଆଉ ବୋଲିଂ କରିପାରିବନି କହିବ ଛଅଟାଙ୍କ ସିଏ ମୋ ବଲ୍ ଜାଣି ଦେଇଛି ଛଅଟାଙ୍କ ସିଏ ପକେଇଛି ଏଇଠି ଏଠି ବାଡେଇବ ସିଏ। ଆଉ ତୁ ତ ନର୍ଭସ ପୁରା ଡରି ଯାଉଛୁ। ଗୋଟେ ବଲ ଯଦି ମାରିଲେ ତୁ ସିଧାରେ, ଯଦି ମାଇଲେ ଷ୍ଟମ୍ପ ସିଧାରେ ସଇ ଲା ତୋର ଡର ପଶିଲା ମନରେ ଆଉ।
ନା ଡର ନୁହେଁ ସେଇଟା କାଳେ ମୁଁ ଆଉଟୁ ହେଇଯିବ କି? ସେ ଡରଟା ଦେହରେ ବାଜିବା ଡର ନାହିଁ।
କିରେ ଆଉଠୁ କଣ ପାଇଁ ହବୁ ତୁ ବଲଟା ଦେଖୁନୁ କି? ଯୋଉଟା ଦେଖେ, ଯଦି ଷ୍ଟମ୍ ବଲ ତୋତେ ଡର ଲାଗୁଛି ହେଲାକି। ତ ହେଠୁ ଆମର କଣ କରିବୁ ନା ସେଇଠି ଠିଆ ହେଲେ ଦେଖେ ବଲଟା ଆଇଲା ତୁ ବଲଟା ଦେଖୁଛୁ ନା ନାଇଁ?
ହୁଁ।
ତ ବଲ ତ ଦେଖୁଚୁ ସେଇଠୁ ଯି ଡିଫେନ୍ସ କରିବୁ। ଷ୍ଟମ୍ବ ବଲ ଯଦି ତୋର ୱିକ୍ ପଏଣ୍ଟ ଟା, ତୁ ଧର ଯଦି ଭାବୁଛୁ ଏଟା ମୋତେ ଡର ଲାଗୁଛି, ତ ହେଠୁଁ ମୁଁ ତା ପାଇଁ ଯଦି ମୁଁ ମାନେ, ଖେଳରେ ଉପରୁକୁ ଯାଇପାରିବିନି? ସେଇଟା ଫାଷ୍ଟ ତୁ ପରିବର୍ ର୍ତ୍ତନ କରିବୁ କଣ, ନା ସେଇ ବଲ୍ ଟା ତୁ ଫାଷ୍ଟ ତୋତେ ଧର, କିଏ ଗୋଟେ କୋଉଠୁ ଗୋଟେ ଯାହା ହେଲେ ତ ଏଇଠି କଣ ଖାଲି ତୁ ପ୍ରାକ୍ଟିସ କରୁଚୁ ବୋଲି କଣ ଆଉ କୋଉଠି କିଏ ଛୁଆ ଖେଳୁଥିଲ, ତୁ ଯାଉନୁ ଆଣି ଖେଳିବାକୁ। ତ ସେଇଠି ଯେତେବେଳେ ଛୁଆ ପକଉଛନ୍ତି, ଧର ତୁ ହେପଟେ ଯୋଉ ପେଣ୍ଡୁ ବଲ ଖେଳୁ ତୁ ଷ୍ଟମ୍ପ ବଲ୍ ଗୋରା କେମିତି ବାଡାଉ, ଉପରକୁ ଇଆଡେ ଭିଡି ଦଉ ପଳାଏ ନା ନାଇଁ। ଆ ପୁଣି ଏଇ ବଲଟା କଣ ଡବଲ୍ ସେଟା ହାଇ ତତେ ଡର ଲାଗୁନି, ତତେ ଡାଉନ ବଲ ଟା କଣ ପାଇଁ ଡର ଲାଗୁଛି କହ ଏଟା ତ ଟୋଟାଲ ତା ଆଗେରେ କିଛି ନୁହଁ।
ପୁରା ଶ୍ଲୋ ଏଇଟା।
କି ହେଟା ଯଦି ଧର ଶଏ ଚାଳିଶ, ହେଇଟା ଶଏ ଦଶ ଆଇଲା ବେଳକୁ ପା ବହୁତ କଷ୍ଟ।
ହୁଁ।
ଆଉ ତୁ ଏଇରା ଯୋଉଁ ଡରିବୁ। ଷ୍ଟମ୍ପ ବଲ ଯୋଉଁ ଡରିବୁ ହବ। ଷ୍ଟମ୍ପ ଭଲ ମନେ ରଖିଥିବୁ ବ୍ୟାଟ୍ ସବୁ ଗୋଟେ ଫାଇଦା ବଲ ହେଉଚି ଷ୍ଟାମ୍ପ ବଲ। କଣ ପାଇଁ କହିଲୁ କାହିଁକି ସେ ଠିଆ ହଉଛି ଷ୍ଟପ ଉ ଉପରେ ତ ସେଇଠୁ ଖାଲି ଆଖି ବନ୍ଦ କରିଦଉଥିବୁ। ଆଖ କହିଲା ଆନ୍ଦାଜ୍ ଲଗେଇ କି ଯଦି ବୁଲେଇଦବୁ ତୋ ବ୍ୟାଟରେ ବାଜିବାଟା ଧାର୍ଯ୍ୟ। ଅବଶ୍ୟ ୟର୍କର ବଲ ଗୋଟେ କଣ ସବୁଠୁ ହଉଛି ପରଫେକ୍ଟ ବଲ ହଉଛି ସେଇଟା। ସେଇଟା ଯଦି ତୁ ଖେଳିଦେଲୁ
ହୁଁ।
ଷ୍ଟାମ୍ପ ବଲ ତୁ ଆଗରେ କିଛି ନୁହଁ ହେଲା।
ଓ ହଉଁ ଆମର ସେକରେ ଆମର ସେକରେ କେମିତି କଣ ହଉଛି ଟୁର୍ଣ୍ଣାମେଣ୍ଟ ଟା?
ହଁ ଟୁର୍ଣ୍ଣାମେଣ୍ଟ ତ ପୁରା ଛିନ ଛତର। ଏଆଡ ପୁରା ଏଠି କଣ କହିଲୁ ଟୁର୍ଣ୍ଣାମେଣ୍ଟ ପୁରା ଏଠି ଆମର ପୁରା ଯାତ୍ରା ଭଳିଆ।
ହଁ।
ଏତିକି ଦିନ ଆମର ଉଣେଇଶଟା ଟୁଣ୍ଣା ମାନେ ଉଣେଇଶଟା ମ୍ୟାଚ ଆମର ଖେଳ ହବ ହେଲା କି। ଉଣେଇଶ ଦିନିଆଙ୍କ ପୁରା ଖେଳ ହବ। ଉଣେଇ ଦିନୁ ଆମର କଣ କହିଲୁ, ମାନେ ଉଣେଇଶ ଦିନିଆଙ୍କ କୋଉଁ ଦିନ ଗୋଟେ ଭୋଜିରୁ ଫାଙ୍କା ପାଇବୁନି। ଡେଲି ମାଂସ।
ହଁ, ଡେଲି ଭୋଜି।
ଡେଲି ଭୋଜି। ମାନେ କୋଉଁ ଦିନ ଗୋଟେ କହିପାରିବୁନି ଯେ ଭୋଜି ନୁହଁ।
ହଁ।
କଣ ପିଲା ପୁରା ପନ୍ଦର କୋଡିଏ ପୁରା ମାନେ ରାତି ଟାଇମ ଟାନା, ଦିନରେ ଟୁର୍ଣ୍ଣାମେଣ୍ଟ ଦିନବେଳେ ମ୍ଯାଚ ସରିଯିବ ତ ରାତି ବେଳେ ଯେତେବେଳୁ ବସିବେ ଚେୟାର ଫେୟାର ପକେଇକି ପନ୍ଦର କୋଡ଼ିଏ ପିଲା ପୁରା ବସିବେ ସେଠି ଭୋଜି ଭାତ ହବ। ସେ ସଇଲା ବଳୁ ଏଗାରଟା ବାରଟା ହବ। ତାପରେ ଖାଇ ପିଇକି ସବୁ ଘରକୁ ଯିବେ।
ହୁଁ।
ଏଇଠି ଭୋଜି ଫୋଜି ମାନେ ଟୁର୍ଣ୍ଣାମେଣ୍ଟ ପୁରା ଯାତ୍ରା ଭାଲିଆ ମତେ ଲାଗେ। ମତେ ସବୁଠୁ ଭଲ ଲାଗେ ଏଇ ଟୁର୍ଣ୍ଣାମେଣ୍ଟ ଟା ଖୋଲା କଥା।
ହଁ।
ମତେ ଭଲ ଲାଗେ ଟୁର୍ଣ୍ଣାମେଣ୍ଟ କାରଣ ମ୍ୟାଚ୍ ପ ଏ ଯେଉଁ କ୍ରିକେଟ ଖେଳ ଗୋଟେ ମାନେ ଏମିତି ଗୋଟେ ଖେଳ ତା ଆଗରେ ସେ ମାନେ କଉଁ ଖେଳ ମୋତେ କିଛି ଲାଗେନି। ଯଦି ମାନେ ତୋର କଣ ଗୋଟେ ହେଇଥିବ ବି ତୋ ମନ ହବ କ୍ରିକେଟ ଖେଳିବାକୁ ମାନେ ଖେଳିବୁ ଧର ତୋ ଦେହ ବି ଖରାପ ହେଇଥିବ ତୋ ମନ ହବ କ୍ରିକେଟ୍ ଖେଳିବାକୁ। ତାପରେ ସେ ଗୋଟେ ଖେଳ ଗୋଟେ ଅଲଗା ବା।
ହଁ ତାର ଗୋଟେ ଯିଏ ନିଶା ଲାଗିଲା ଗୋଟେ ଥର ସେ ନିଶା କୁ ଆଉ ଇଏ କରିହ
ସେଇଟା ଗୋଟେ ରୋଗ।
ହଁ ଆଉ ସେଇଟା କଣ ଭସାଣି ଭସାଣି ଫସାଣି କଣ ହଉଛି କି ଡିଜେ କଣ ବାଜୁଛି?
ହଁ ଏଟା ହିଆଡ଼େ କଣ ଗୋଟେ ବାହାଘରଟେ କାହାର ଆଇଚି ନା କଣ ହେପଟେ ତାଙ୍କର ଡିଜେ ଟେ ବାଜୁଛି। ଗାଁ ପାଖରେ ଆଉ।
ହୁଁ।
ଆଉ ରଜ କୁ କୁଆଡ଼େ କଣ ବୁଲାବୁଲି କରୁଥିଲୁ ନା ନାହିଁ?
ରଜରେ-ଏ ଉମ୍ ଯାଇଥିଲୁ ଆମେ ଢେଙ୍କାନାଳ ସାପୁଆ ଡ୍ୟାମ ଦେଖିଚୁ। ତାପରେ ଢେଙ୍କାନାଳରୁ ଗଲୁ ଉମ୍ ଢେଙ୍କାନାଳରୁ ହଁ ସେଇଠି ଗାଧେଇଲୁ, ଗାଧେଇକି ଡ୍ରେସ ସେମିତି କରିକି ଗଲୁ-ଉ ସେଆଡେ ଉମ୍ କଟକ ଢେଙ୍କାନଳରୁ ସିଆଡ଼େ ସିଆଡ଼େ କଟକ ଗଲୁ।
ଆଛା।
କଟକ ସେ ଯୋଉଁ ଆମର ମହାନଦୀ ଯୋଉଁ ଗୋଟେ ମ ବଡ଼ ପୋଲଟେ ବନିନି କି
ହୁଁ ହୁଁ।
ବ୍ରିଜ୍ ଟେ ସେଇଠି କିଛି ଫଟ ଫଟ ଉଠେଇଲୁ। ଫଟ ଫଟ ଉଠେଇକି ସେ କଟକରୁ ଡାଇରେକ୍ଟ ଭୁ ରଲେ ଆମର କାର ଗୋଟେ ବଢା କରିଥିଲୁ ଆଉ। କଟକ ଠୁ ହଁ ଭୁବନେଶ୍ଵର ଭୁବନେଶ୍ଵର ଟା ଉମ୍ ଗୋଟେ ଅଛି ୱାଣ୍ଡ୍ରେଲା ପାର୍କ।
ହୁଁ ହୁଁ ହୁଁ।
ଏଇ ପାର୍କ କୁ ଗଲୁ, ଖରା ଯେହେତୁ ହୋଉଛି ଦି ଦି ଥର ଗାଧେଇଛୁ।
ଆ ହା ଖରା ତ ହଉଛି ଆଉ। ହଁ।
ଥର ଗାଧେଇଲୁ ସେଇଆଡ଼େ ବୁଲିଲୁ ବୁଲିକି ଉମ୍ ଆସିଲୁ ଆସିଲା ପରେ ସେ ଯୋଉ ଆମର ପୁଣି କଟକ ଆସିଲୁ କଟକରେ ରହିଲୁ କେ ରହିଲା ପରେ କି ତା ପରଦିନ ଗଲୁ ସେ କ ପୁରୁ ପୁରୀ ତ ପୁରା ଅଳ୍ପ ବା ଟ ବେଶୀ ବାଟ ବି ନାହିଁ। ହୁଁ ପୁରୀ ଗଲୁ ପୁରୀରେ ଜଗନ୍ନାଥକୁ ଦର୍ଶନ କଲୁ ଜାଗାକୁ ପୁରୀରୁ ତାପରେ ଗଲୁ କୋଣାର୍କ କୋଣାର୍କରୁ ତାର ସିଆଡେ ସିଆଡେ ଦେ-ଦେଖା ଦୁଖି କରିକି ପୁରୀ ବି ଚିରେ ଗାଧେଇ ଗୁଧା କି ଆସିଲୁ ଆସିଲା ପରେ ଏ ଅ ଏତିକି ତ ଆଉ।
ହୁଁ ହୁଁ।
ଆସିଲୁ ତାପରେ ଗାଁ ରେ ହୋଉଥିଲା ଆମର ରଜ ମହୋତ୍ସବ।
ଆଚ୍ଛା।
ସେଇଠି ରହିଲୁ ଆଉ।
ହୁଁ।
ଆଉ ତମେ କୁଆଡେ ବୁଲାବୁଲି କରି ଯାଇଥିଲ ନା କଣ?
ପଳେଇଲୁ କୁଆଡେ କହିଲୁ ଆମର ଏପଟେ ଗଲୁ କେଦରନାଥ-
ହଁ।
କେଦାରନାଥରୁ ଇଆଡେ ଗଲୁ ଛ ହଁ ମିନି କେଦାରନାଥ ଏଠି ଘଣ୍ଟେ ଦି ଘନ୍ ଣ୍ଟା ବୁଲାବୁଲି କଲୁ।
ହଁ।
ବଡ ଜାଗା ନୁହଁ ଖାଲି ମନ୍ଦିରଟେ ଅଛି ସାଇଟରେ ଦୋ କାନ ଫୋକାନ ଏମତି ଅଛି ହଁ ହେଠୁ ତାପରେ ଗଲୁ ଆମେ ଛତିଆ।
ହଁ।
ଠାକୁର ଆମର ଜଗନ୍ନାଥ ଯୋଉଠି କଳ୍କୀ ଅବତାର ନେବେ।
ସେ ଛତିଆରି।
ହୁଁ ବା ସେଇଠୁ ଛତିଆ ମାନେ ତାଙ୍କର କଣ କହିଲ ପୁରା ଖଣ୍ଡା ଟା ଯୋଉ ଠାକୁର ଧରିଛନ୍ତି।
ହଁ।
ସେ ଖଣ୍ଡା ଟା ଯୋଉଦିନ ବାରହାତ ହେଇଯିବ।
ହଁ।
ହେଲା ସେଦିନ ମାନେ କଳିଯୁଗ ସମାପ୍ତି।
ହଁ।
ହଁ ମାନେ ଠାକୁର ଧରିଛନ୍ତି ସେ ପାଖାପାଖି ହବଣି ଦେଢ ହାତ ମାନେ ଦେଢ ହାତ ପ୍ଲସ ହବଣି ସେ ଖଣ୍ଡା ଟା। ଦିହାତେ ଦି ହଁ ଦିହାତେ ଖଣ୍ଡେ ହବଣି ପୁରା ପିତ୍ତଳର।
ଦେକ୍ ଦର୍ଶନ ଦେଖିଛ ସେଟାକୁ ପୁରା?
ପୁରା ମେ ଦର୍ପଣୀ ଆଗରେ ପୁରା ଠାକୁରଙ୍କ ଛବି ଅଛି ଆଉ ପୁରା ମାନେ ଠାକୁରଙ୍କ ମେଢ ଆଉ।
ଓ ହୋ।
ହୁଁ ପୁରା ହେଠୁ ବୁଲିକି ତାପରେ ଏପଟେ ଆଇଲା ବେଳୁ ଆମେ କଟକ ବାଟେ ବୁଲି ବୁଲିକି ଆଇଲୁ ଆଉ। ହୁଁ ଆ ଆଇଲା ବେଳେ ରାତି ତ ହେଇଗଲା। ରାତି ଆଡେ ଆଇଲା ବେଳୁ ତ ଛତିଆଠୁ ପୁରା ଓଦା ହେଇ ହେଇ ଓଦା ହେଇ ହେଇ କା ଆଇଛୁ ଆଉ।
ହଁ।
ହୁଁ।
ଥଣ୍ଡା କିଛି ହେଇନଥିବ ଥଣ୍ଡା ହେଇନଥିବ କିଛି?
ଥଣ୍ଡା ଆଉ ଜବର ଥଣ୍ଡା ହେଇଥିଲା ନା ଥଣ୍ଡା ଏଯାଏଁ ଥାଡିିନି।
ଛାଡିିନି
ନାଇଁ ପା ଛଣ୍ଡା ପୁରା ଛ ଜିୟାଡୁ ଓଦା ହେଇକି ଆଇଲେ କଣ ହେବ?
ଆ ହଉ ଆଉ।
ହଉ।
ରହୁଛି।